ହ୍ୟାଲୋ।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
ହଁ କଣ କରୁଚନ୍ତି?
। ତାପରେ ବି ସନ୍ଧ୍ୟା ହେଇଯିବ ପୁଣି ସନ୍ଧ୍ୟା ।
ଉଁ ହୁଁ। ଆଉ ସନ୍ଧ୍ୟା ଆଳତୀ ଦେଇ ସାରିଲେଣି।
ନା ଦିଆ ହେଇନି। ବଉ ପନ୍ଦ କୋଡିଏ ମିନିଟ କରିଦବି
ହୁଁ ହୁଁ।
ହଁ
ନାଇଁ ଆମର ସନ୍ଧ୍ୟା ଆଳତି ଦିଆହେଇନି ଏବେ ସନ୍ଧ୍ୟା ଆଳତି ଦିଆଯିବ ଆଉ। ଦିଆଯିବ ତାପରେ। ପ୍ରଭୁଙ୍କର ଯୋଉ ସବୁ ଧୂପ ଛଡା ଫୁଲ ସବୁ ଲାଗିଥିବ। ସବୁ ଛଡା ଫୁଲ କଢା ଯିବ। ତାପରେ ସବୁ ମାନେ ତାଙ୍କର ଯୋଉ ଭୋଗ ଥାଳି ସବୁ କଢାଯିବ ତାପରେ ସନ୍ଧ୍ୟା ଧୁପ ଦିଆଯିବ। ଆଳତି ହବ ସମସ୍ତେ ପ୍ରାର୍ଥନା କରିବୁ। ହଁ ଏମିତି ଆଉ ସବୁ ଆଉ।
ଭଲ।
ପ୍ରାର୍ଥନା କରି ସାରିଲା ପରେ ପ୍ରଭୁଙ୍କୁ ପ୍ରଣାମ କରିକି ସବୁ ଆସିବୁ ଆଉ। ଆମ ଘର ଘରେ ଚତୁର୍ଧା ମୂର୍ତ୍ତି ଅଛନ୍ତି ନା।
ହୁଁ ହୁଁ। ମୁର ତ ମକା ବାହାର ତ ଆମେୁ ଫଛୁ ସେ ସେ େଶ ସେଠି ସବୁ ଆଉ
ହୁଁ ହୁଁ।
ଆ କ କରଷଠିକ ଆଜିିକାଛିଛି
ହଁ ବର୍ଷା ତ ଝିପି ଝିପି ବର୍ଷା ହଉଚି ବର୍ଷା ସହିତ ଚାହା ପକୁଡି ଆମର ଏବେ ସବୁ ଖିଆ ଯାଇଚି। ଚା ସହିତ ପକୁଡି ସବୁ ଏମିତି ସବୁ ଖାଇଲେ ସମସ୍ତେ। ତାପରେ ସନ୍ଧ୍ୟା ଧୁପ ଦିଆଯିବ ଆଉ। ଆଉ ଆପଣଙ୍କର କଣ ଦିନରେ ଆଜି ରୋଷେଇ?
ତ ଏ ଛତୁ ଆଇଥିଲୁ। ଛତୁ ଆଉ। ହ ସେ
ହୁଁ ହୁଁ ଛତୁ କେମିତି କଣ ପ୍ରସ୍ତୁତ କଲେ?
ଫାର୍ଷ୍ଟ ହଲଦି ପାଣି ରେ
ହୁମ ହୁଁ ହୁଁ।
ଆହୁରି ଦେଇକି ତାପରେ ଏ ଉମ୍ ଏ ସବୁ
ହୁଁ।
ହୁଁ ହୁଁ। ହୁଁ ହୁଁ।
ତପରେ ତାକୁ
ହୁଁ।
ଆଉ କୁଆଡ଼େ ବୁଲାବୁଲି କରିବାକୁ ସବୁ ଯାଇଚନ୍ତି।
ହଁ ଯାଇଥିଲୁ
ହ୍ୟାଲୋ।
କହିଲି ସବୁ କୁଆଡେ ସବୁ ବୁଲାବୁଲି କରିବାକୁ ଯାଇଚନ୍ତି?
କୋଉ କୋଉ କୋଉ ଜାଗା ସବୁ ବୁଲିଚନ୍ତି?
ଏ କୋଣାର୍କ ଯାଇଥିଲୁ ଟିକେ ପୁରୀ ଯାଇଥିଲୁ ଆଉ ଆଉ ଆମର ଚନ୍ଦ୍ରଭାଗାରେ ଯୋଉ ସୂର୍ଯ୍ୟ ଉଦୟ ଅଛି।
ହଁ କୋଣାର୍କରେ କଣ ଦେଖିଲେ?
କୋଣାର୍କରେ ସୂର୍ଯ୍ୟ ମନ୍ଦିର ଯାଇଥିଲୁ।
ହୁଁ।
ତ ଆଗରେ ଫାଷ୍ଟ ଆମେ ଚନ୍ଦ୍ରଭାଗା ଗଲୁ ସଖାଳଟା ଦୃଶ୍ୟ ଦେ ଦେଖିବା ପାଇଁ ଯେତେବେଳେ ସୂର୍ଯ୍ୟ ଉଦୟ ହୋଉଚି ଚନ୍ଦ୍ର ଚନ୍ଦ୍ର ଯୋଉଁ ଆଉ ଭାଇ ଅଛନ୍ତି ଆଉ ସୂର୍ଯ୍ୟର କେଉଁ ଉଦୟ ହୋଉଚି। ସେଇଟା
ଉଁ ହୁଁ ସୂର୍ଯ୍ୟୋଦୟ ପ୍ରଥମର ଯୋଉ ସୂର୍ଯ୍ୟ କିରଣର ମାନେ ସେଇଠି ପଡୁଚନ୍ତି ତ ସେଇଥିପାଇଁ ସେଠି ପ୍ରବଳ ମାତ୍ରାରେ ଭିଡ ହୁଏ ସୂର୍ଯ୍ୟୋଦୟ ଦେଖିବା ପାଇଁ ଆଉ।
ଆଜ୍ଞା ଆଉ ତାର ସମୁଦ୍ରର ଯୋଉ ଜୁଆରଟା ସେ ସମୟରେ ସଖାଳିଆ ସମୟରେ ଭାରି କି ସୋନ୍ଦର୍ଯ୍ୟର ଗୋଟେ ମନୋରମ ଦୃଶ୍ୟ ଥାଏ।
ହୁଁ ବୋହୁତ ମନୋରମ ଦୃଶ୍ୟ ସେ ସଖାଳ ଟାଇମ୍ ଟା। ଆଉ କଣ ଦେଖିଲେ କୋଣାର୍କର ଯୋଉ କାରୁକାର୍ଯ୍ୟ ସବୁ ଚାରିପଟେ ଚତୁଃପାର୍ଶ୍ଵରେ ଯୋଉ କା କାରୁ କାର୍ଯ୍ୟ ସେତେବେଳେ ସବୁ ମାନେ କରିଚନ୍ତି ସବୁ କାରିଗର ମାନେ ତାର ତ ମାନେ ପ୍ରଶଂସା ଅପୂରଣୀୟ। ମାନେ ସେ ବେ ଯୋଉ କାରୁକା ର୍ଯ୍ୟ ସେସବୁ କରିକି ଯାଇଚନ୍ତି ସେ ତାଙ୍କର ସେ ଅମର ଚିର ଅମର ହେଇକି ରହିଚନ୍ତି।
ଆଜ୍ଞା ମାନେ ଆଗ କାଳେ ଲୋକ ମାନେ ଭାବନ୍ତୁ ବିନା ଯୋଉ ଆଜି ତାହେଲେ ଯୋଉଁ
ବିନା ସିମେଣ୍ଟ ରେ ସେମାନେ କେମିତି କି ଯୋଉ ପଥରକୁ ଥୋଇଲେ ସବୁ ମାନେ ଯୋଉ ଭୁବନେଶ୍ୱର ଯୋଉ ଓଲ୍ଡ ଟାଉନୁ ମାନେ ଯୋଉ ପଥର ଉ ଦିଆଯାଇଚି ଚାରିପଟ ବା-ବାଡ ସେଠିକା ଯେଉଁ ମାନେ ଉଁ ପଥର କା ପାଚେରୀ ଦେଖିଲ ଯେ ମାନେ ସିମେଣ୍ଟ ର ବ୍ୟବହାର ହିଁ ସେ କରିନାହାନ୍ତି। ସେ କିପରି ସେଟା ମାନେ ଥୋଇକି ସେଟା ଜଏଣ୍ଟ କଲେ ସେଟା ତାଙ୍କୁ ମାନେ ଚିର ନମସ୍କାର।
ଆଗ କାଳେ ସବୁ ମାନେ ସେମିତି ହିଁ କରିକି ବଡ ବଡ ଉଚ୍ଚା ଉଚ୍ଚା ମନ୍ଦିର କରୁ ଚନ୍ତି। ଆଉ ଆଗ କାଳରେ ଲୋକ ଏତେ ସବୁ ସିମେଣ୍ଟି ଫିମେଣ୍ଟ ର ତାପରେ ଏବେ ଯୋଉ କାରୁକାର୍ଯ୍ୟ ର ଯୋଉ ତିଆରି ହେଇଚି ସେ ମେସିନ୍ ବି ନ ପାଇକି ବି ହାତରେ ହାତରେ ତାକୁ ମାନେ ଏତେ ସୁନ୍ଦର ସୁନ୍ଦର ସବୁ ଆକୃତି ସବୁ କରିଚନ୍ତି। ନା ଦେ ବନେଇବାକୁ ପଡିବ ଆଗ‌କୁ ଯୋଉ କୁହନ୍ତିନି କି ମଣିଷ ବୈଜ୍ଞାନିକ ମାନେ କୋହୁଥିଲେ।
ହୁଁ ମଣିଷର ଯୋଉ ନିଖୋ ନା ସେତେବେଳର ମାନେ ବହୁତ ନି କ୍ଷୁଣ କାର୍ଯ୍ୟ ସେମାନେ ସବୁ କରିକି ଯାଇଚନ୍ତି। ଆଉ ଯୋଉ ସୂର୍ଯ୍ୟ ମେ ଇଏ ମୁଣ୍ଡି ମାରିିଲେ କିଏ ତ ସିଏ? ଯେ ଧର୍ମପଦ ଧର୍ମପଦ ଯୋଉ ମୁଣ୍ଡି ମାରିଲେ ମ ନ୍ଦିରର ସେ ଯୋଉ ସେ ତାଙ୍କର ମାନେ ସେ ଚିର ଅମର ହେଇକି ରହିଯାଇଚନ୍ତି। ହୁଁ। ସେଇଭଳି ଭାବରେ ଅନେକ ଲୋ ମାନେ ସବୁ କାରିଗର ମାନେ ସବୁ ସିମର ଚିର ଅମର ହେଇକି ସବୁ ରହିଛନ୍ତି ଆଉ। ଆଉ କଣ କୁହନ୍ତୁ?
ତାପରେ ଆପଣ ଲୋକନାଥ ଯାଇଛନ୍ତି?
ନାଇଁ ଯାଇନି। ସେଠି କଣ କେମତି ସେ
ଲୋକନାଥ ବାବାଙ୍କର ଆଁ ଆମେ ଥରେ ଯାଇଥିଲୁ, ସେମତି ତାଙ୍କୁ ସାକ୍ଷାତ କରିଥିଲୁ ଯୋଉଁ ପୁରୀ ଯାଇଥିଲୁ, ହେଲେ ସେତେବେଳେ ଆମକୁ ସୁଯୋଗ ମିଳିଲାଣି ବାବାଙ୍କୁ ଦର୍ଶନ କରିବା। ହେଲେ ସେତେବେଳେ ଆମେ ଯାଇଥିବା ବେଳେ ସେଇ ମନ୍ଦିରର ଗୋଟେ ଏମିତି ଅଲୌକିକ ମାନ୍ୟତା ବର୍ଷରେ ଥରେ ହିଁ ମନ୍ଦିର ସଫା ହବ। ଆଉ ତାର ଗୋଟେ ହିଁ ବେଲପତ୍ର ଗୋଟେ ବି ନଷ୍ଟ ହୁଏନା। ଶୁଖିଯାଏ ମାନେ ନଷ୍ଟ ହୁଏନି। ଆଉ ମାନେ ବର୍ଷରେ ଥରେ ଜାଗର ବେଡେ ହିଁ ସେ ମନ୍ଦିର ପୁରା ପରିଷ୍କାର ହୁଏ। କିନ୍ତୁ ବର୍ଷ ସାରା ସେ ମନ୍ଦିର ମାନେ ସଫା ହୁଏନି ତ ପକା ହୁଏନି।
ହୁଁ କୋଉ କୋଉ ମନ୍ଦିର କହିଲେ?
ଲୋକନାଥ।
ଲୋକନାଥ ହଁ ବାବା ଲୋକନାଥ ମନ୍ଦିର। ସେ ବର୍ଷକ ସାରା ଯାକ ଖୋଲା ହବନି?
ସଫା ହବନି। ଯୋଉ ବେଲପତ୍ର ଫୁଲ ସବୁ ଚଢା ହେଇଥାଏ ସେଗୁରା ସବୁ ସଫା ହୁଏନି।
ହଁ ତାପରେ ବର୍ଷେ ପରେ ସେ
ବର୍ଷା ଜାଗର ଜାଗର ଯୋଉଁ ଥାଏନି, ଶିବରାତ୍ରୀ।
ହଁ ଯୋଉ ଉଜାଗର ଦିନ ଉଜାଗର ଦିନ ତାଙ୍କୁ ହଁ ଅ ହଁ।
ତାଙ୍କର ଗୋଟେ ଏମିତି ମହିମା, ସେ ବେଲପତ୍ର ଗୁଡା ନଷ୍ଟ ହୁଏନି। ଶୁଖି ଯାଇଥାଏ କିନ୍ତୁ ନଷ୍ଟ ହେଇନାହିଁ। ଏମତି କଣ ଆମେ ଗୋଟେ ପତ୍ର ଆଉ ଯଦି ଆମେ ପ୍ରସାଦକୁ ରଖିଲୁ, ସେ ତ ପଚିକି ପୁରା ମାଟି ହୋଇଯାଏ। କିନ୍ତୁ ତା ବାବାଙ୍କର ଏମତି ଜାଗା ଅଲୌକିକ ସ୍ଥାନ ଯେଟା କୁହାଯାଏ। ସେଟା ଗୋଟେ ଚିତ୍ର ରହସ୍ୟମୟ। ଯେ ବର୍ଷେ ଯାକ ଯଦି ଫୁଲ ବେଲ ପତ୍ର ଆଉ ସବୁ
ହୁଁ ହୁଁ।
କୋଉ ମନ୍ଦିରର ସବୁ ଅଲଗା ଅଲଗା ଆଗକାଳର ସବୁ ଯୋଉଁ ଦିଅଁ ଦେବତା ସବୁ ଅଛନ୍ତି ପୁରା ମାନେ କୁହନ୍ତିନି କି ମାନେ ଜାଗୃତ।
ହୁଁ ହୁଁ ହୁଁ। ହୁଁ ହୁଁ। ତାହେଲେ ପ୍ରଭୁଙ୍କର ଏମିତି ଅପାର ଲୀଳା ଆଉ। ସେ ପାହାଡ଼ ଉପରେ ବିଦ୍ୟମାନ ନା, ଯୋଉ ମାନେ ଏମିତି
ନା ଆମର ଯୋଉ ପୁରୀ ମନ୍ଦିର ଅଛି ହୁଁ ତାର ପଛ ପଟେ ରାସ୍ତାରେ ହିଁ ଯିବାକୁ ପଡ଼ିବ ଆମେ କରନୁ ଆଉ ପୁରୀ ଏତେ ସବୁ ମାନେ ଇଏ ତାହେଲେ ପାହାଡ଼ ଉପରେ ନୁହଁନ୍ତି ନା ମାନେ ନର ହଁ ଜାଗାରେ ଅଛି ମାନେ ପୁରୀ ଯୋଉ ମନ୍ଦିର ଅଛି ତାର ଆଉ ଟିକେ ଦୂର ପରେ ଅଛି ଆଉ।
ହୁଁ ହୁଁ।
ସେଇଠୁ ଆମକୁ ଟୋଟୋ ମିଳିଯାଉଛି, ଯେମିତି ଆ ଯିବା ପାଇଁ ସୁବିଧା ହଉଛି ଯେମତି ଟୋଟୋ ଚାଲିଛି, ଟୋଟୋ ଗୁଡ଼ା ସବୁ ଚା ଏବେ ତ କିଛି ଅସୁବିଧା ନାହିଁ। ଏବେ ତ ବହୁତ ହୁଁ ମାନେ ଭଲଇ ଯିବା ଆସିବା ପାଇଁ ହେଇଗଲାଣି ସବୁ ପାଇଁ ଆପଣଙ୍କ ରାତି ବି ଗାଡ଼ି ସବୁ ରହିଛି? ଆପଣଙ୍କର ଆଉ କୁଆଡେ ବୁଲାବୁଲି ଯିବା ପାଇଁ କିଛି କଷ୍ଟ ନାହିଁ।
ହୁଁ ହୁଁ ହଁ ଏବେ ତ ସବୁ, ମାନେ ସୁବିଧା ହେଇଗଲାଣି ଗାଡି ସବୁଆଡେ ସବୁ ମାନେ ଚାଲିଚି। ତାପରେ ଗଭର୍ଣ୍ଣମେଣ୍ଟ ବହୁତ ସୁବିଧା କରିଦେଇଚି। ସେଇଥିପାଇଁ ସବୁ ମାନେ ଆ ପର୍ଯ୍ୟଟକ ମାନେ କୌଣସି ଅସୁବିଧାର ସମ୍ମୁଖୀନ, ହେଉନାହାନନ୍ତି। ଏବେ ସବୁ ଅସୁବିଧା ସବୁ ବହୁତ୍, ସୁବିଧା କରିଦେଇଛି ଲୋକମାନଙ୍କୁ ଯେମିତି ଯଉ ମାନେ ଷ୍ଟାଣ୍ଡ ବସଷ୍ଟାଣ୍ଡ ରେ ସବୁ ମାନେ କରିଦେଇଛି ନୂଆ,
ହୁଁ।
ଆରେ ବସ୍ ଷ୍ଟାଣ୍ଡମେ ଦେଖିବେ ଆମ ପୁରା ମନୋରମ ହେଇଯିବ ଆଖି ଆପଣଙ୍କର ପୁରା ମନୋରମ ହେଇଯିବ। ଏମିତି ପୁରା କରିଦେଇଚି ତେଣୁକରି ଆଉ ପର୍ଯ୍ୟଟକ ମାନଙ୍କୁ କୌଣସି ଅସୁବିଧାର ସମ୍ମୁଖୀନ ଭୋଗ କରିବାକୁ ପଡ଼ିବନି କି ଲୋକମାନଙ୍କୁ, କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡିବନି।
ନା ଏବେ ଯଦି କେହି ଏକୁଟିଆ ବି ନୂଆ ବି ଯାଇଥିବେ, ତାହେଲେ ବି କିଛି ଅସୁବିଧା ହବନି।
ହଁ ହଉ ତାହେଲେ ଆଁ।
ହଉ ତାହେଲେ ଠିକ ଅଛି ଆଉ ପରେ କଥାହେବା ଆଉ।,
ହଁ ହଁ ପରେ କଥା, ହବା।
ମରେ ପିବେ ପଇସା।